ହ୍ୟାଲୋ
ହ୍ୟାଲୋ
ହଁ ହଁ ଗୁଡ୍ ମର୍ଣିଙ୍ଗ
କଣ କରୁଛନ୍ତି?
ମୁଁ ଏଇ କ୍ଲାଇଟ୍ ନଥିଲା କାଲି ରାତିରେ ଏଇନକା ଆସିଲେ ସାଙ୍ଗେ ସାଙ୍ଗେ ଯେ ସବୁ ଟର୍ଚ ଫର୍ଚ ସବୁ ଲାଇଟ୍ ଚାର୍ଜ ବସଉଛି ଆଉ
ହଁ ମୁଁଠିକି ମୋବାଇଲ ଦେଖୁଥିଲି।
ଓହୋ କଣ ବ୍ରସ୍ ଫ୍ରସ୍ କଲେଣି ଖାଇଲଣି ନା ଏମିତି ଉଠିକି ବସ ଦେଖୁଛ
ଦଉ ଉଠି କିନି ଏଇ ଖାଇଦନି ଆଉ ଏଇ ବିସ୍କୁଟ ଖାଇ ଦେଇଛି ଆଉ ବ୍ରେଡ ଖାଇଥିଲି
ଓହୋ
ଆପଣ
ମୁଁ ସେଇ ଚାହା ବିସ୍କିଟ ଖାଇଛି ଆଉ ତାପରେ ଏବେ ହଁ ଖାଇଦଉଛି ଟିକେ ଟିକେଳେ ବେଳେ ବେଳେ ଆଉ ଯୋଉନ ଶୀଘ୍ର ଉଠୁଛି ବାବା ବୋଉ ବିି ହଉଛନ୍ତି ନା ତ ତାଙ୍କ ସହିତ ବି ଦଉଛି ଯେତେବେଳୁ ଶୀଘ୍ର ଉଠୁଛି ଆଉ ଯେତେବେଳୁ ନ ଉଠୁଛି ନାହିଁ ଏଇ ଥଣ୍ଡା ଟିକେ ବେଶୀ ମଟେ ହୁଏ ତ
ହଁ ହଁ
ହଁ ସେଇଥିପାଇଁ ବିବି
ଆଜି ପାଗ କେମିତି ଆପଣଙ୍କ ଆଡ଼େ?
ସେମତି ଆଉ କାଲି ତ ଜୋରରେ ବର୍ଷା ହେଇଥିଲା ସେଇଥିପାଇଁ ସେମିତି ପୁରା କାଁଳିଆ କାଁଳିଆ ପାଗ ହେଇଚି ବର୍ଷା ଉଠେଇନି କିନ୍ତୁ ସେମିତି ଆଉ ଥଣ୍ଡା ଥଣ୍ଡା ଲାଗୁଛି ଆଉ ଆଉ ସିଆଡେ ବର୍ଷା ହଉଛି
ନାଇଁ ନାଇଁ ଆମ ଆଡେ ବି ଏମତି ପାଗ ଦେଖେଇଛି ସେମିତି ପବନ ଟିକେ ଟିକେ ହଉଚି ଖାଲି ଆଉ
ହୁଁ
ଆପଣ ଅବିକା କଣ କରିବେ?
ଆ ଏଇନକା ଏଇ ଘର ଯାଉଛି ରୋଷେଇ ଘର ଟା ଟିକେ ବାଗାବାଗି କରିବି କାଲି ଆଉ ଧୋଇ ପାରିଲିନି କାଲି ଏଗ୍ଜାମ୍ ସାରିକି ଆସୁ ଆସୁ ପୁରା ରାତି ସାଢେ ନ ହେଇଗଲା ତ ଏଇନା ଯାଉଛି ସଫା କରିବି ଆଉ ସବୁବେଳେ ବୁଧବାର ଦିନ ସଫା କରିଦିଏ
ହଁ ହଁ
ହଁ ଜି କରିବି ତାପରେ ହବ କାରଣ କାଲି ଆଇଁଷ ଫାଇଁଷ ହେଇଥିଲା ନା ଅ ତ ଆଜି ଗୁରୁବାର ଟା
ହଁ
ନ ପୋଛିଲେ ପୁଣି କଣ ରୋଷେଇ ହବ କିଛି ହେଇନି ଖାଲି ଚାହା ଟା ହେଇଥିଲା ଗୋଟେ ପଟ ପୋଛି ଦେଇଥିଲି ଗ୍ୟାସ ଟା ଏଇନା ଯାଉଛି ପୋଛି ହଉଛି କରିବି ଆଉ
ଓ ହୋ
ଆଉ ତମେ
ବଇଛି ସେଇଟ ଖାଇକିନି ବସିଛି ଯା ଆଉ ଯିବି କଲେଜ ଆଡେ ଟିକେ ଭାବୁଛି ଆଉ
ହ ହ କେତେବେଳେ ଯାଉଛ କଲେଜ ଦଶଟା
ସାଢେ ନଅ
ସାଢେ ନହଅ
ଆଉ ତୋମେ
ମୁଁ ମୁଁ ତ ସେମିତି ଖାଲି ଘରେ ହିଁ ଅନଲାଇନ୍ କି-କ୍ଲାସ୍ କରେ ଆଉ ଏକ୍ଜାମ୍ ତ ଏବେ ଚାଲି ଚି ଆଉ ମୋର ପରଦିନ ଅଛି ଗୋଟେ ଏକ୍ଜାମ୍ ଟେ। ସେ ପଢାପଢି କରିବି କାମ ସାରିକି ଆଉ।
କହ।
ଏଇଟା ମୋର ଅଛି ବହୁତ ବାଟ ତ। କାଲି ଯିବାକୁ ପଡିବ ରାତିରୁ ପୁରା। ସକାଳୁ ସକାଳୁ ଏକ୍ଜାମ ଟା ଅ ଛି ନଅ ଟା ରୁ ଅ, ସାଢ଼େ ଦଶଟା ଅଛି ଦେଢ ଘଣ୍ଟା। ତ ମୋତେ ଟିକେ ଶୀଘ୍ର ଯିବାକୁ ପଡିବ। ପୁରା ରାତିରୁ ନଗଲେ ଆଉ ପହଞ୍ଚିକି ପୁଣି ସାଙ୍ଗେ ସାଙ୍ଗେ ଆଉ ଯାଇ ହବନି।
କଣ ଏଗ୍ଜାମ୍ କି?
ଆରେ ସେଇ ଏମ୍ସ୍ ର ଗୋଟେ ଅଛି ପାରାମେଡିକାଲ୍।
ଓ ହଁ।
ହଁ। ଓ ଯିବାକୁ ପଡିବ ଆଉ ଏ ତିନିଶହ କିଲୋମିଟର୍ ନା। ତ ସେଇ ଦିନ୍ ହଁ ତ ସେଇଦିନ ଯଦି ଯିବି ହବନି। ଆମ ଡିଷ୍ଟ୍ରିକ୍ ରେ ପଡିନି ଆଉ ଗୋଟେ ଡିଷ୍ଟ୍ରିକ୍ ରେ ପଡିଛି ତ। ସେଥିପାଇଁ ଟିକେ ବହୁତ ବାଟ ତ ଶୀଘ୍ର ଯିବାକୁ ପଡିବ। ଆଙ୍କର ସେଣ୍ଟର୍ ହଉନି ନା ମାନେ ବେଶୀ ସେଣ୍ଟର୍ ହଉନି ଏଟା। ଅଳ୍ପ ସେଣ୍ଟର୍ ହଉଛି। ତ ମାନେ ଯେତେବେଳେ ଅପସନ୍ ଆସେ ଅଲଗା ଏକ୍ଜାମ୍ ଗୁଡାକ ଆମର କେମତି ପଡେ କହିଲ ଡିଷ୍ଟ୍ରିକ୍ଟ ହିସାବରେ ପଡେ। ମାନେ ତୋମ ଅପସନ୍ ଥିବ ଚା ଟା କି ତିନିଟା ତୋମେ ଦବ ଅପସନ୍ ତା ଭିତରୁ ସେ ଗୋଟେରେ ସେଣ୍ଟର ପକେଇବ। ଉଁ, ଡିଷ୍ଟ୍ରିକ୍ ଆସେ କିନ୍ତୁ ଏଇ ଏକ୍ଜାମ୍ ଟା କଣ କହିଲ ଆସୁଚି ଆମର ଷ୍ଟେଟ ଆସିଯାଉଚି ପୁରା। ମାନେ ତୋମେ ଓଡିଶା ପକେଇବ ନା ଓଡିଶା ବାହାରେ ପକେଇବ ଚାଟା ଆସିଥିଲା ଅପସନ୍। ମୁଁ ଫାଷ୍ ତ ଓଡିଶା ପକେଇଥିଲି। ତାପରେ ଅଲଗା ସେମିତି ଏ ୱେଷ୍ଟବେଙ୍ଗଶ ହେଲା ତାପରେ ଏ ଛତିଶଗଡ ପକେଇଥିଲି ନା କଣ ଏମିତି ଚାରଟା ପକେଇଥିଲି। ଯାହା ହଉ ଓଡିଶାରେ ଆଟଲିଷ୍ଟ ଆସିଲା। ତ ଏଇଟା ମୁଁ କହୁଥିଲି ଆଟଲିଷ୍ଟ ଓଡିଶା ଭିତରେ ଆସୁ ବାହାରେ ନ ଆସୁ।
ବାହାରକୁ ଯାଇକିନି ଏକ୍ଜାମ୍ ଦେଇଥା ଛତିଶଗଡରେ।
ଯଦି ପଢିଥାଆନ୍ତି ଦେଖିଆ ସୁବିଧା ଦେଖିକି ଯଦି ଯାଇଥାନ୍ତି ଯାଇଥାନ୍ତି ଆଉ କଣ। ମାନେ ହାତ ଛଡା ତ କରିପାରିବିନି ନା ଯା ହଉ ପଢିଲା ତ ଓଡିଶା ଭିତରେ ଆଉ।
ହଁ, ହଁ।
ଆଉ ତୋମର କେବେ ଏକ୍ଜାମ୍ ଫେକ୍ଜାମ ଅଛି ସେମିଷ୍ଟାର୍ ନା ସରିଗଲାଣି?
ନା ଅବିକା ନାହିଁ ଯାଇକିନି ଆର ମାସରେ ଅଛି ଆଉ।
ଅଁ, ହଁ ତୋମ କୋଉ ୟୁନିଭର୍ସିଟି?
ଅଁ, ହଁ। ଏବେ ମୋର ଗୋଟେ ସାଙ୍ଗଟେ ସେମିତି ପଡିଥିଲା ଯେ ତାର ନାଇଁ ତାର ଫାଷ୍ଟ ଇୟର୍ ଫାଷ୍ଟ ଇୟର୍। ଫାଷ୍ଟ ଇୟର୍ ର ସେକେଣ୍ଡ ସେମିଷ୍ଟାର୍ ହଁ। ତୋମର କଣ ଫୋର୍ଥ ବୋଧେ?
ନା ନା ସେକେଣ୍ଡ।
ସେ ତୋମର ବି ସେକେଣ୍ଡ।
ମୋର ଏଇଟା ସେକେଣ୍ଡ ସେମିଷ୍ଟାର ଏଇ ଯୋଉ ସେକେଣ୍ଡ ଇୟର୍।
ସେକେଣ୍ଡ ଇୟର୍ ସେମିଷ୍ଟାର ରେ କଣ ଥାର୍ଡ ନା ଫୋର୍ଥ ନା କଣ?
ଥାର୍ଡ
ଥାର୍ଡ ହଁ। ସିଏ କହୁଥିଲା ଏବେ କଣ ଜୁଲାଇ ଭିତରେ ଏଜାମ ଅଛି ତ ତାର କିନ୍ତୁ ଉତ୍କଳ ୟୁନିର୍ସି ନୁହେଁ ଯ ତାର ଅଲଗା କଣ ହେଇଥିବ ଆଉ। ହୁଁ।
ଆଉ କେତେବେଳେ ଗାଧୁଆ ପାଧୁଆ କରିବା ଯୋଏ
ଗାଧୁଆ ପାଧୁଆ ସେଇ ଯାହା ହେଲେ ହେଇଯିବ ସାଢେ ଆଠଟା ନଅଟା ଆଉ ହଁ। ଏ ପାଗଟା ବି ଯୋଉ ପୁରା ଦେଇଛି ଥଣ୍ଡା ଥଣ୍ଡା।
ଏଇ ପାଗରେ ବେଶୀ କାନ୍ଦା ହଉନି ନହେଲେ ଥଣ୍ଡା ହେଇଯିବ।
ହଁ ପରା ଟିକେ ତ ଗାଧେଇଲେ ଥଣ୍ଡା ହେଇଯାଉଛି। ତାପରେ ମୁଁ ଯାଇଥିଲି ଯୋଉ କାଲି ସେମିତି ଆସିଲା ବେଳେ ବର୍ଷା ହଉଥିଲା ନା ବାଟରେ।
ହୁଁ।
ହଁ ହେଲେ ଯେତେ ବି ରେନକୋଟ ପିନ୍ଧିଲେ ବି ଯେ ହଉଛି କଣ କହିଲ ପବନ ଟା ପୁରା ଥଣ୍ଡା ପବନ ପୁରା ବାଡଉଥିଲା। ଯାହାହେଲେ ବି ଟିକେ ଥଣ୍ଡା ହଁ ବା। ଯେତେ ସେ ଷ୍ଟଲ ଫଲ ଘୁଡେଇକି ଆସେ ଯାହା କର ଯାହାହେଲେ ବି ବାଜିବ ହୁଁ ହୁଁ।
ଘରେ କିଏ କିଏ ଅଛନ୍ତି?
ଘରେ ବାପା ତ କୁଆଡେ ଯାଇଛନ୍ତି ଏବେ। କଣ କାମ ଥିବ ଯାଇଛନ୍ତି ସେ ଆସିଲେ ପୁଣି ଅଫିସ ଯିବେ ଆଠଟା ବେଳେ। ଆଉ ଆଠଟା କି ସାଢ଼େ ଆଠଟା ବେଳ ଯିବେ। ଆଉ ବୋଉ ତାର ଗାଧଉଚି।
ମାଉସୀଙ୍କ ପୁଅ ଜଣେ ଘରେ ରହୁଛନ୍ତି ସେ ଏବେ ନାହାନ୍ତି ସେବି ସେମିତି ବାହାର କୁୁଆଡେ ଯାଇଛନ୍ତି କାମ ଆଉ।
ଆଉ ଏକୁଟିଆ ବୋର ମୋର ଅଛୁ ବୋ ତାର ଗାଧଉଛି ମୁଁ ବସିଛି ଏଠିକି ଆଜି କରିବି ଭାଇ ଭଉଣୀ ମୋର ଦି ଜଣ ଭାଇବା ସାନ ମୋ ଠୁ ଦି ଜଣ ଯାକ।
ଓ ହୋ।
ହଁ ହଷ୍ଟେଲରେ ହଁ ହଷ୍ଟେଲରେ ଗୋଟେ ରହୁଛି। ସାନଟା ଆଉ। ଆଉ ଆଉ ମୋ ଉପ ମାନେ ମୋ ଉପରେ ନୁହଁ ତ ମୁୋ ତଳେ ଦି ଜଣ କିନ୍ତୁ ସାନଟା ହଷ୍ଟେଲ ରହୁଛି ଆଉ ବଡଟା ମାଉସୀ ଘରେ ରହୁଛି ଆଉ।
ଓ ହୋ।
ହୁଁ ହୁଁ।
ଆଉ ଆପଣଙ୍କ ଫୁଣି ଚାଜ ବସେଇବେ।
ହଁ ଜାହାଜ ବସେଇକି ହିଁ କଥା ହଉଛି ଆଉ କଣ କରିବି? ପଳଉଛି କେତେବେଳେ ବି ପଚାରି ନବୁ ଜାଣି ହଉନି। ଯାର ଇନଭେଟର ଥିବ ବି ସେ ଏତେ ସମୟ ଯାଉଛି ଯେ ଲାଇଟ ସେ ଇନଭଟରୁ ହିଁ ଚାର୍ଜ ସ ଯାଉଛି। ହଁ ପା। ମାନେ ବହୁତ ଟାଇମ ଯାଉଛି ଆରି କେତେ ମାନେ ଦିନରେ ଏମିତି ଆସୁଛି ପାଞ୍ଚ ମିନିଟ ରହିଲା। ପଳେଇବୁନି ପାଞ୍ଚ ଦଶ ମିନିଟ ରହୁଛି ପୁଣି ପଳଉଛି ଏମିତି ହଉଛି।
ଆମ ଗାଁରେ ବି ସେମିତି ହେଇ କରନ୍ତି।
ହଁ ବା କଣ ଗୋଟେ ଭାଙ୍ଗି ଭୁଙ୍ଗା ଯାଇଛି ବୋଧିକି କଣ? ବାଉଁଶ ଫାଉଁଶ ଲାଗି ଲୁଗା ଯାଇଛି ସେ ସେମିତି ହଉଛି ଖାଲି ଆସୁଛି ଯାଉଛି ଆସୁଛି ଯାଉଛି।
ହୁଁ।
ସେଇଥିପାଇଁ ଟିକେ ବସେଇ ଦଉଛୁ ଆଉ।
ସବୁ ଚାାର୍ଜ ଫାଜ କରିଦଉଛନ୍ତି ନା।
ହଁ ଏଇନେ ଆସିକି ସବୁ ବସେଇଲିି। ଲାଇଟ ଆସିଲାଠୁ ଲାଇଟ ଗୁଡାକ ମୋ ଟେବୁଲ ଲ୍ୟାମ୍ପ ଗୁଡ଼ାକ ସବୁ ଭସେଇଲି ଆଉ।
ମାନେ ଟାଙ୍କିରେ ପାଣି ନଥିବ ପାଣି ଏଇନେ ଉଠେ
ହଁ ପରା ଏଠି ସବୁ ଏଇନେ ପୁରା ପୁରି ହଉଚି। ପାଣି ମମି ଗଲା ବ ପଷେଇକି ପାଣି ଯୋଉ ଟାଙ୍କିରେ ପସେଇକି ଏଇନେ ଗାଧଉଚି।
ହଁ।
। ଆଉ ତମର ସବୁ କଣ କରୁଛନ୍ତି ସାଙ୍ଗମାନେ?
ସାଙ୍ଗ ମାନେ ଏଇ ଯୋଉ ରୁମ୍ ରେ ଅଛନ୍ତି। ଆଉ କଣ କରିବେ କିଏ ମୋବାଇଲ ଦେଖୁଚି ତ କିଏ ଉଠିକିନି ଏଠେ ପଢୁଚି। ସେ ବସିକି ବି ନିଜ ନିଜ କାମ ରେ ଲାଗିଛନ୍ତି ଆଉ।
ତମେ କାହା ସହିତ ରହୁଚ ସେ ସବୁ ସେ ସବୁ କ୍ଲାସମେଟ ନା ଆଉ କିଏ?
ହୁଁ କ୍ଲାସ୍ ମେଟ୍ ସବୁ।
ଉଁ ହୁଁ। ଏକା ସାଙ୍ଗେ ରେ ସବୁ ଯାଉଥିବ ଆଉ କଲେଜ।
କିନ୍ତୁ ତାଙ୍କର ଅଲଗା କଲେଜ୍ ମୋର ଅଲଗା କଲେଜ୍ ଆଉ।
ଓହୋ। ଓ ମୁଁ ଭାବିଲି ଗୋଟେ କ୍ଲା ମାନେ ଏକାଠି ବଧେ ରହୁଚ କି କଣ ଗୋଟେ ଇଏ। ଗୋଟେ କଲେଜ ରହି, ନାଇଁ ଏକାଠି ରହୁ ହଁ ମୁଁ ଭାବିଲି ଗୋଟେ କଲେଜ ର ଗୋଟେ କ୍ଲାସ ର ହେଇଥିବ। ମିଶିକି ଯାଉଥିବେ କି କଣ?
ନାହିଁ। ହେମିତି ହେଇଥିଲେ ତ ତାଙ୍କ ସାଙ୍ଗରେ ମୋର ଏଜ୍ଜାମ୍ ପଡିଥାନ୍ତା ନା।
ହଁ।
ତ ଏଜ୍ଜାମ୍ ଆମର ଡିଫ୍ରେଣ୍ଟ ଡିଫରେଣ୍ଟ ପଡୁଚି ପା।
ଓହୋ ଅଲଗା ତାହେଲେ ହୁଁ।
। ଆଉ ଅବିକା କଣ କରିବ ଯେ?
ସେଇ କାମ ସେମିତି ଅଛି ଯାହା ସାରିବି ଆଉ। ଘର ଫର ପୋଛା ଅଛି। ସେ ଘର ତ ମମି ପୋଛି ଦେଇଥିଲା କାଲି ଖାଲି ରୋଷେଇ ଘର ଟା ଟିକେ ପୋ । ଆଉ ତାପରେ ପଢିବି ଟିକେ ସମୟ ପଢିକି ତାପରେ ଏବେ ଯିବି ଗାଧେଇବା ପାଇଁ ଆଉ। ଗାଧେଇକି ଆସିକି ପୁଣି ବ୍ରେ ବ୍ରେକଫାଷ୍ଟ କରିକି ପୁଣି ପଢ଼ା ଚାଲିବ ଆଉ। ଗୋଟେ ଦିନ ଦି ଦିନ ଏକ୍ଜାମ ଅଛି ଆଉ କଣ କରିବି।
ଦି ଦିନି।
ନାଇଁ ନାଇଁ ମାନେ ଆଉ ଦି ଦିନି ଅଛି ଏଜ୍ଜାମ୍। କାଲି ଯିବ ପଅର ଦିନ ଏକ୍ଜାମ ନା ସେଇଟା କହୁଚି। ଗୋଟେ ଦି ଦିନ ଆଉ ଏଜ୍ଜାମ ରହିଲା ସେଇଟା କହୁଚି।
ହଉ ଆଉ। ହଉ କଣ କରୁଛନ୍ତି କରନ୍ତୁ ମୁ ଯିବି ଯାଉଚି ଗାଧେଇ ଆଉ।
ହଉ ହଉ।
ହଉ ରଖୁଚି।
ହଁ।